କଣ ସ୍ପିନର୍ ଅଛି।
ଆଜ୍ଞା ହଁ ଅଛି।
କଣ କରୁଛନ୍ତି ଭଲ ଅଛି।
ଆଚ୍ଛା। ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି।
କିଛି ନାହିଁ ଗୋଟେ ସେ ଆଜ୍ଞା ଆଜ୍ଞା।
ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି।
ଆଚ୍ଛା ଆଚ୍ଛା। ହଁ କୋଉଠି ରହୁଛନ୍ତି?
ଉଦାନ କଲେଜ ରେ
କୋଉଠି?
ଅଡ୍ସପୁର୍।
ଆଚ୍ଛା ଅଡ଼ସପୁର୍ ଆଚ୍ଛା ଆଚ୍ଛା।
ଆଉ ଆପଣ।
ଆ ମୋର ତ ବିଜନେସ୍ ଅଛି। ହ୍ୟାଲୋ।
ଆଜ୍ଞା ଆଜ୍ଞା।
ସେଟି କିଏ କଥା ହଉଛନ୍ତି କି।
ନା ନା ଆ ସେ ଟିକେ ଭଏସ୍ ଏପଟ ସେପଟ ହେଇଗଲା ସରି ସରି। ଆଜ୍ଞା।
ଟିକେ କ୍ଲିୟର ନହେଲେ ଟିକେ ନେଟୱାର୍କ ଇସୂ ବି ରହୁଛି ତ ଶୁଭାଯିବନି।
ଆଜ୍ଞ।
କଣ କରୁଥିଲେ।
ମୁଁ ଏବେ ଖାଇକି ଜଷ୍ଟ ଶୋଇଥିଲି।
ଅ ହୋ ଖିଆ ପିଆ ସରିଲାଣି ବୋଧେ ତାଲେ ନାଇଁ।
ଆଜ୍ଞା ଆଜ୍ଞା।
ହୁ ହୁ।
ଆପଣଙ୍କ ଖିଆ ପିଆ ସରିଲାଣି ମୁଁ ଭାତ ଚିକେନ ତକାରି। ହେଲୋ। ହାଲୋ। ହା ଲୋ।
ଆଜି ରୁ ଟଥିବ।
ଆଜ୍ଞା ସାର୍ ଶୁଣା ଯାଉଛି କି। ହ୍ୟାଲୋ। ହାଲୋ।
ହାଲୋ ମାଡାମ ଭଏସ୍ ଶୁଭା ଯାଉଛି।
ଶୁଣା ଯାଉଛି କିନ୍ତୁ ଆପଣଙ୍କର ନେଟୱର୍କ୍ ଟିକ ଇସୁ। ଆପଣଙ୍କ ଟିକେ ଇଏ। ଇଏ ଯୋଉ ଟିକେ ଶୁଣା ଯାଉ ନଥିଲା ତ ଆପଣଙ୍କ ଭଏସ ଟା ସେଥିଲାଗି ମତେ ଲିଗିଲା କି ନେଟୱାର୍କ ଇଶୁ। ହେଇଥିଲା ବୋଧେ। ଆଛା ଆଛା! ଆଜ୍ଞା।
ତ ସେଥିପାଇଁ ଟିକେ ମାନେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆଜି ଚିକେନ ମାନେ ଆଜି ଭାତ ଜୋର ଉଠୀ ଥିବ ତାହେଲେ ଆଉ। ଚିକେନ ହେଇଚି ମାନେ ଆଜି ଭାତ ଜୋର ଉଠି ଥିବ ତାହଲେ ଆପଣଙ୍କର ଆଉ। ଆଚ୍ଛା। ପ୍ଲସ୍ ଥ୍ରୀ କଣ ମୁଁ! କାମରେ ଅଛି ଏବେ ଉଁ ସେଠି ମୋର ଡେକୋରେସନ ର କାମ ତ।
ଆଛା ଆଛା।
ତ ସେଥିପାଇଁ ଆଜି ଯେହେତୁ କାମ ଥିଲା ଗୋଟେ ଜାଗାରେ। ରେସେପସନ ଚାଲିଛି। ତ ସେଥିପାଇଁ ସେଠି ବ୍ୟସ୍ତ ଅଛି ଟିକେ ଆଉ।
ଆଛା ଆଛା ଆଜ୍ଞା।
ପ୍ଲ - ହଁ -ହଁ ଆପଣ କଣ ପ୍ଲସ୍ ଥ୍ରୀ କରୁଛନ୍ତି ନାଇଁ।
ଆଜ୍ଞା ଆଜ୍ଞା ଅଡଶପୁରରେ। କମ୍ପ୍ୟୁଟର ସାଇନ୍ସ ସେଲ୍ଫ୍ ଫାଇନାନ୍ସିଂ ଅଣ୍ଡର ରେ।
କା ଅଣ୍ଡର ରେ।
ସେଲଫ ଫାଇନାନ୍ସିଂ ଅଣ୍ଡର ରେ।
ଆଛା। ତ ସେଇଟା କଣ ପ୍ଲସ୍ ଥ୍ରୀ ମାନେ। ଏ ଯୋଉ କଲେଜରେ କରୁଛନ୍ତି ସେଥିରେ କଣ କମ୍ପୁଟର ସାଇନ୍ସ ବି ରହୁଛି।
ନା ନା ସେଲ୍ପ ଫାଇନାନ୍ସିଙ୍ଗ ହଉଛି ଆମ କୋର୍ସ। ତା ଅଣ୍ଡର ରେ କମ୍ପ୍ୟୁଟର ସାଇନ୍ସ ଯାଉଛି ତ ଆମେ ସେଇଟା କରୁଛୁ।
ନାଇଁ ନାଇଁ ଆପଣ ପ୍ଲସ୍ ଥ୍ରୀ ଯୋଉ କହିଲେ ପ୍ଲସ୍ ଥ୍ରୀ ସାଙ୍ଗରେ ଏଇଟା କରୁଛନ୍ତି?
ନାଇଁ ନାଇଁ ପ୍ଲସ୍ ଥ୍ରୀରେ ହିଁ ଆମ ଅନର୍ସ କମ୍ପ୍ୟୁଟର ସାଇନ୍ସ।
କମ୍ପ୍ୟୁଟର ସାଇନ୍ସର ଅନର୍ସ ରହିଛି।
ଆଜ୍ଞା।
ଆଉ ସବୁ ଘରେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି, ଆପଣଙ୍କର ରଥଯାତ୍ରାର ପ୍ଲାନିଙ୍ଗ୍ କଣ ମାନେ ଏମିତି ଯିବେ ଜଗା ଦର୍ଶନ୍ କରିବାକୁ କି ଏମିତି ଘର୍
ଆକ୍ଚୁଆଲି ମୁଁ ବହୁତ଼୍ ଦୂରରେ ରହୁଛି, ମୁଁ ରାଉକେଲାରେ ରହୁଛି। ତ ରାଉରକେଲାରୁ ଆଁ-ଆଁ-ଆଁ ଯିବା ପାଇଁ ଅସୁବିଧା କଣ ଏକରେ ତ ବହୁତ ଭିଡ ରହୁଛି ସେ ଟାଇମରେ, ତ ସେ ଉଁ-ଉଁ-ଉଁ ଗୋଟେ ଅଛି ନା, କି ଡୋରି ନ ଲାଗିଲେ ଯାଇପାରିବେନି।
ହଁ- ହଁ।
ଯଦି କା କାଳିଆ ଡୋରି ଲାଗିବ ତାହେଲେ ଯା ଯାଇ ହବ। ନହେଲେ ଏମିତି ବହୁତ ଭିଡ ରହୁଛି ଆଉ ସେଇ ଟାଇମରେ କଣ କାମଟା ବି ରହୁଛି ମୋର ସିଜନ୍ ଟାଇମଟା ଏଇଟା। ଉଁ ଯେହେତୁ ବାହାଘର ଆଉ ବ୍ରତ ଆମ ଘରଟା ହଉଛି ତ ଆପଣଙ୍କ ଘର ପାଖରେ ବାଲିପାଟଣା ଜାଣିିଛନ୍ତି?
ଆମ ଘର ପ୍ରତାପନଗରୀ ପାଖରେ ମୁଁ ବାଲିପାଟଣା ଏତେ ଜାଣିନି।
ଆଚ୍ଛା। ଆଉ ବାଳକାଟି, ବାଲିପାଟଣା ଜାଣିଛନ୍ତି?
ଆ କୋଉଠି କହିଲେ?
ବାଳକାଟି, ବାଲିପାଟଣା?
ହଁ ବା ବୋଧେ ଶୁଣିଛି।
ହୁଁ-ହୁଁ-ହୁଁ, ତ ଆମ ଘରଟା ସେଆଡେ କିନ୍ତୁ ଆମେ ତ ରହୁଛୁ ରାଉରକେଲାରେ।
ଆଚ୍ଛା-ଆଚ୍ଛା।
ସେଥିପାଇଁ ଏତେ ଦୂର ମାନେ ଯାଇ ହବନି ସେଇଥିପାଇଁ। ଆପଣ, ଆପଣ ଯାଆନ୍ତି କି ପୁରୀ?
ହଁ ପୁରୀ ଯାଇଥିଲୁ ଏଇ ବର୍ଷ ଗୋଟେ ଥର ଯାଇଥିଲୁ ରଥଯାତ୍ରାରେ ଯିବାର ଅ-ଅ ପ୍ଲାନ୍ ତ ଅଛି ହେଲେ ମୋର ସେ ଆଜ୍ଞା, ହେଲେ ସେଇ ଟାଇମ ମୋ ଏକ୍ଜାମଟା ରହିଯାଉଛି। ଦେଖାଯାଉ ଯଦି ହବ ର ରଥଯାତ୍ରାରେ ନହେଲେ ବାହୁଡାରେ ଯଦି ହେବ ଆମେ ଯିବେ‌।
ଆଚ୍ଛା-ଆଛା, ମାନେ ଟାଣିବାକୁ ଯାଆନ୍ତି ନା ମାନେ ରହିଲା ପରେ ଦେଖିବାକୁ ଯାଆନ୍ତି।
ନାଇଁ ଦେଖିବାକୁ ଯାଉ, ଭାବୁଛୁ ଯେ ଏଇଥରକ ଯାଇଥାନ୍ତୁ ଟାଣିବାକୁ ହେଲେ ଭିଡ ତ ଯୋଉ ରେଟରେ ହଉଛି। ତ ଦେଖିବୁ ଯଦି ହେଲା।
ଆକ୍ଚୁଆଲରେ ମାନେ ଭିଡ ତ ହଉଥିଲା ଆଗରୁ ବି, କିନ୍ତୁ ଏବେ ଯେବେଠୁ ମାନେ ସେ ଯୋଉ ଜୟ ଜଗନ୍ନାଥ ଟିଭି ଯେ ଯେବେଠୁ ଚାଲୁ ହେଲାଣି
ଆଜ୍ଞା, ଆଜ୍ଞା ଶୁଣା ଯାଉଛି।
ଉଁ ଜୟ ଜଗନ୍ନାଥ ଟିଭି ଯେତେବେଳେଠୁ ଚାଲୁ ହେଲାଣି ଆଉ ବେଶୀ ଭିଡ ବଢି ଯାଇଛି। ମାନେ ଲୋକ ଆଗରୁ ଓଡିଆରେ ବି ଦେଖୁଥିଲେ ଏବେ କଣ ହିନ୍ଦୀରେ ବି ଜୟ ଜଗନ୍ନାଥ ଟିଭି। ଚାଲୁହେଲାଣି। ହଁ-ହଁ ତ ସେଥିପାଇଁ ଆଗରୁ ଖାଲି ଓଡିଶାରୁ ଲୋକ ଯାଉଥିଲେ ଏବେ କଣ ମାନେ ବେଶ୍ ର କଣ ଅନୁକୋଣରୁ ବି ଲୋକ ଅ ଜାଗା ଦର୍ଶନ କରିବାକୁ ଯାଉଚନ୍ତି ତ ସେଥିପାଇଁ ଭିଡଟା ବି ବୋହୁତ ଜାଗାରେ ବଢିଯାଉଚି।
ଓହୋ।
ଠିକ କହିଛ।
ଏମିତିରେ ବି ଭିଡ଼ ତ ବୋହୁତ ହି
ବୋହୁତ ଭିଡ ମାନେ ଉଁ-ଆଁ-ମୁଁ ଗଲା କେବେ ଛଅ ସାତ ମାସ୍ ତଳେ ଯାଇଥିଲି ଉଁ ଭାବିଥିଲି କଣ ରାତିରେ ଗଲେ ଟିକେ ହାଲକା ରହିବ ଭି-ଭିଡ ଟିକେ କମ ରହିବ। କିନ୍ତୁ ସେଇଟା ହେଇପାରିଲା ନାହିଁ। ମାନେ ସେଟା ଦି କିଛି ନହେଲେ ଚାରି ପାଞ୍ଚ ଘଣ୍ଟା ଲାଗିଗଲା। ଆଉ ଆଉ କାହିଁକିନା କିଛିଟା ନୀତିକାନ୍ତି ତାଙ୍କର ଯେତେବେଳେ ଟାଇମ ରହୁଚି ସେଇ ଟାଇମରେ ଆ-ପହଡ ପଡିଯାଉଚି। ତ ଯୋଉ ଭିଡଟା ଭିତରକୁ ଯାଉଚନ୍ତି ସ୍ ମାନେ ଆଉ ଉଁ-ଦର୍ଶନ ନ କଲା ପର୍ଯ୍ୟନ୍ତ ପଛୁଆ ଲୋକ ଆଉ ଯାଇପାରିବେନି ନା।
ଆଜ୍ଞା ତାପରେ ଏବେ ତ ଖରା ବି ଯୋଉ ଜୋରରେ ହୋଉଛି।
ହଁ ସେ-ସେଇ-ସେଇଥିପାଇଁ ତ ମୁଁ ରାତିରେ ଭାବିଥିଲି କଣ ରାତିରେ ଫାଙ୍କା ରହୁଥୁବ ଲୋକ ଯାଉନଥି ଇଏ
ଆଜ୍ଞା।
କିନ୍ତୁ ସେଟ୍ ସେଇଟା ବି ହେଇପାରିଲା ନାହିଁ। ଏବେ ପେବେ ବି ଦର୍ଶନ ମିଳିଲା ବୋହୁତ ଲେଟ ହେଲା। ତ ଅଁ ମେନ ଟାଇମଟା ହୋଉଚି ଦିପହର। କାଇଁନା ଅଭଡା ହବାର ଏଇ ଟାଇମଟା ସେଇଟା। ଆଉ ସେତବେଳେ ଲୋକ ଟିକେ ଭିଡ ହୁଅନ୍ତି ତ ଆମେ ସମସ୍ତେ ମାନେ ଯେହେତୁ ଘର ଟା ସେପଟ ଆଡେ ତ ତ-ବର୍ଷକୁ ଥରେ ଗଲା ମାନେ ଯିବାକୁ ତ ହୁଏ।
ଆଜ୍ଞା ଆଜ୍ଞା। ଏମିତିରେ ବି ସକାଳ ଛଅଟାରୁ ଖରା ବି ତ ଏତେ ଜୋରେ ହୋଉଚି ଯେମତି ଲାଗୁଚି କି ବାରଟା ଖରା ହେଲାଣି।
ହୁଁ ହୁଁ ହୁଁ।
ବୋହୁତ ଖରା ଏ ବର୍ଷ ହବାରେ ଲାଗିଛି।
ହୁଁ ଏଇ ବର୍ଷ ବୋହୁତ ଖରାପ ମାନେ ତମର ସ୍ୟାଡେ ବର୍ଷା ହବଣି ବୋଧ?
ନାଇଁ ବ-ବର୍ଷାର ମାନେ ଏମତି କଣ ଅଛି ନା ବର୍ଷା ସବୁ ଏମତି ଚାରିଟା ବେଳେକେ ଉଁ ଦି ଚାର ଦିନ ରହୁଚି ଲଗାତାର ଚାରଟା ବେଳ ହେଇଯାଉଚି। ଆଉ ଏତେ କମ୍ ଟି କି ହେଇକି ପଳୋଉଚି ଯେ ଉଁ-ତାପରକୁ ଗୁଳୁ ଗୁଳି ତା ପରଦିନ ଆୁହରି ଅଧିକା ହେଇଯାଉଚି। କାରଣ ବର୍ଷା ଅଳ୍ପ ଟିକେ ହେଇଥିବାରୁ।
ହୁଁ ହୁଁ ଆମର ଏ-ଆମର ବି ଏବେ ଯାଏଁ ମାନେ ଖରା ଛାଡନି ମାନେ ଝାଞ୍ଜି ଛାଡନି। ଏପଟ ସାଇଡରେ ବର୍ଷା ଅ-ଗୋଟେ ଦି ଦିନ ମାନେ ଖାଲି କାଳବୈଶାଖିରେ ଯାହା ହେଇଥିଲା ଆଉ ତାପରେ ସେମତି ବର୍ଷା ବେଶୀ ନାହିଁ ତ ଝାଞ୍ଜି ପବନଟା ଯୋଉଟା ଆମର ଆଗରୁ ରାତି ଦଶଟା ଯାଇଁକା ହୋଉଥିଲା ଏବେ ଟିକେ କମି ଯାଇଚି ରାତି ଆଟଟା ଯାଏଁ ଚାଲୁଚି ଆଉ।
ଆଚ୍ଛା।
କେବେ ଆସଛନ୍ତି ରାଉରକେଲା ଆଡେ?
ହଁ ହଁ ମୋ ଦାଦାଙ୍କ ଘରେ ସେଇଠି ଆମେ ଯାଇଚୁ ବୋହୁତ ଥର।
ରାଉରକେଲା?
ଆ୍ଞା।
ଆଉ କୋଉଠିକି
ଜାଣିନି ଭଲସେ ହେଲେ ଆମେ ଯାଉ ରାଉରକେଲା ବୁଲିକି ଆସୁ ଦାଦାଙ୍କ ଘରେ ଏଟା ଗୋଟେ ପ୍ର ଫାଙ୍କା ଟା ନା କଣ? ହୁ ନା
ହ୍ୟାଲୋ।
ହ୍ୟାଲୋ। ଆଜ୍ଞା ସାର୍ ହୁଁ ଆଉ ସାର୍ ଟିକେ ଟାଇମ୍ ହେଲାଣି
ହଁ ହଁ ମୁଁ କରିବି ଆପଣଙ୍କୁ?